ହ୍ୟାଲୋ।
ହଁ।
ହୁଁ କଣ କରୁଥିଲେ କି?
କହୁନ।
କଣ କରୁଛ?
ଏଇଠି ବସଛି।
ଓହୋ ସଂନ୍ଧ୍ୟା ଦିଆ ସରିଲାଣି।
ହଁ।
ଆଉ ବର୍ଷା ହଉଛିି ନା ଛାଡିଲାଣିି ନା କଣ?
ହଁ ଛାଡିଗଲାଣି। ଏଇ ଚାରିଟା ପାଞ୍ଚଟା ବେଳେ ହଉଥିଲା। ଝୁମୁରା ଛାଡି ଯାଇଛି।
ଯାଇଥିନୁ ଛକ ଆଡେ ଶାଢ଼ୀ ଆଣିବାକୁ।
ପିନାଗେ।
ହଁ ଯାଇଥିନୁ ଏଇନା ଆସିନୁ ଆଉ।
ମଦୁଆ ନା
ବାପାଙ୍କ। ବାପାଙ୍କ ସହିତ ଯାଇଥିନି ପୁଅର ଡ୍ରେସ୍ ଆଣନି ଗୋଟେ ଶାଢ଼ୀ ଆଣନି।
ଓହୋ।
ଉଁ ହଁ ପୁରା ଡେଲି ୟୁଜ ଡ୍ରେସ୍ ଗୋଟେ ଆଣନି ଆଉ। ଜିନ୍ସ ପେନ୍ଟ ଟେ ସାର୍ଟ୍ ଟେ ଆଣନି। ଆଉ ଗୋଟେ ଶାଢ଼ୀ ଆନନି, ଧରିକି ଆସଥିନି ବାଟରେ ବର୍ଷା। ହେଲା ଟିକେ ଛିଡା ହେଇ ପଇଲି ଛକ ବାହାର ହେଇଛି ତ ବର୍ଷା ହେଲା ଟିକେ। ଛିଡ଼ାହେଇ ପଡ଼ନୁ ତାପରେ ପୁଣି ବର୍ଷା ଯେମତି ଛାଡ଼ିଲା ଆଁ ଆସିନୁ। ରଜ ପାଇଁ ତ ସବୁ ଜାମେ ଆଉ।
ହୁଁ ହୁଁ ସବୁ ଦୋକାନ ବନ୍ଦ।
ଦୋକାନେ ଯାମେ ତ ଆଉ। ଶୀଘ୍ର ଦେଖଉନାହାନ୍ତି ହଁ।
ବିଲେଇ ଘରେ ବି ଯାଆନି।
ସବୁ ଆଡେ ଭାଇନା ଯାମେ ରଜ ପାଇଁ। ନା ଦି ଟଙ୍କା ଜିନିଷ ଟା ପାଞ୍ଚ ଟଙ୍କା କରୁଛନ୍ତି ଆଉ।
ନା ଭାଉଜଙ୍କର ଫାଙ୍କା ନାହିଁ।
ନା ତାଙ୍କର ବି ଫାଙ୍କା ନାହି। ଆଗରୁ ଆଣି ଆସିଥିଲେ ହେଇଥାନ୍ତା। ମୁଁ କହିଲି ହଁ ଆଣିବୁ ତ ଆଣିବୁ ହେଳା ହେଇଗଲା। ବୋଧେ ଆଠ ଦିନି ପୂର୍ବରୁ ଆଣି ଆସିଥାନ୍ତୁ ଭଲ ହେଇଥା ହେଁ ଆଉ ସବୁ
ଟିକେ ରେଟ୍ ବି କମ, ଟିକେ ରେଟ୍ ବି କମ ପଡିଥାନ୍ତା।
କମ ପଡିଥାନ୍ତା ରେଟ ତ କମ ପଡିଥାନ୍ତା ତେବେ ସେ ବି ଟିକେ ଭଲ ଜିନିଷ ଦେଖେଇଥାନ୍ତେ। ଏଇନା ଗୋଟେ ସେ ଭିତରୁ ଖୋଲିକି କିଛି ଦେଖଉନାହାନ୍ତି ଉପରୁ ଉପରେ ଯିଏ ନେଲେ ନେଲା ନନେଲା ନାହିଁ। ସେ ଟିକେ ଖୋଲିକି ଦେଖେଇ ଦଉଛନ୍ତି ସଇଲା। ପୁଅର ପୁଅର ଗୋଟେ ଗେଞ୍ଜି ଟା ଆଣିବୁ। ଏ ଯୋଉ ଛୋଟ, ଛୋଟ ପେଣ୍ଟ ଟେ ଆଣନି ଆଉ ହେଇ ପ୍ୟାଣ୍ଟ ଫୁଲ ପେଣ୍ଟ ଟେ ଆନିଲି ଫୁଲ ସାର୍ଟ ଟେ ଆଣିଲି
ହୁଁ
ଆ ମୋର ଗୋଟେ ଶାଢ଼ୀ ଟେ ଆଣିନି ଆଉ ମାନେ ପତଳା କପଡ଼ା ବାଲା ଶାଢ଼ୀ
ହୁଁ
ଉ ସେଟା ଆନି ଗୋଟେ ଧରିକି ଆସିଛୁ ବାଟିରେ ତ ବର୍ଷା ହେଲା ତାପରେ ସେ ଆମ ଗାଁ ରେ ଲୋକ ଦିଟା ଆମ ଗାଁରେ ଲୋକ ଦିଟା ଯାଉଥିଲେ ଏ ଯୋଉ ଦେଖ ଖା ହେଲା ସ୍ତ୍ରୀ ଲୋକ ଦି ଟା ଛକରେ ତାଙ୍କ କଥା ଟିକେ ଯି ପନ୍ଦର ମିନିଟ୍ କୋଡିଏ ମିନିଟ କଥା ହେଇପାଲେଇଲି ସେତେବେଳେ ବର୍ଷା ହଉନଥିଲା ଠି ଛିଡା ହେଇ ଟିକେ ଦଶ ପନ୍ଦର ମିନିଟ ଛିଡା ହେଇ ତାପରେ ଣ ପଳେଇଆସନ ପଳେଇ ଆସିକି ଯୋଉ ସି ପୁନ ଦୋକାନ ପାଖରେ ଫଳ ଦୋକାନ ପାଖରେ ସେ ଯେଉମତି ରହିଗନୁ ବର୍ଷା ଯେମିତି ହେଲା।
ହଁ ବଧା
ରହିକି ପଳେଇ ଆସିନି
ହୁଁ
ମୁଁ ତ କାଲି ବର୍ଷା ହବାର ଅଛି ମେଘ ତ ପୁରା ଢାଙ୍କ କିଛି ଆକାଶରେ
ଏନା ସେଭଳିଆ ହବ ସକାଳୁ
ରଜ ସାରି ହେଇନା ରଜ ସାରି ହେଇନା ମେଘ ଅଛି।
ହଁ ହ ଆଧରେଟ
ଆଉ କଣ ରଜ ଘରେ ଘରେ ଖାଲି ପିଠା ଆଉ ଆଇଁଷ ବାର ତ ଫାଷ୍ଟ ଦିନ ପଡୁଛି। ଟିକେ ଆଇଁଷ ତାପରେ ପିଠା ଘରେ ଖାଇ ଖୁଆ ଦେଇକି ଶୋଇପଡ଼ିବ ଆଉ କଣ କରିବ।
ଖେଳିବାକୁ ଯିବୁନି
ଦୋଳି ବର୍ଷା ଯେବେ ଛାଡିବ ଦୋଳି ଖେଳିବ ନହେନେ ଘରେ ଲୁଗା ଟାଙ୍ଗିକି ଦୋଳି ଖେଳିଦବ
ହଁ
ଘରେ ଲୁଗା ଟାଙ୍ଗିକି ଦୁଳି ଖୋଲିଦେବ
ହ
ହଁ ଲାଇନ ଅଛି ନା ଲାଇନ କଟି ଯାଇଛି?
ଲାଇନ ଆସିଲା।
ଓ ହୋ ଏ କଟି ଯାଇଛି।
ଏ ଆସିବା ଲାଇନ୍
ରାସ୍ତାଘାଟ ଆମର ସବୁ ପୁରା ଅନ୍ଧାର।
ହୁଁ
ଆଉ କଣ ଖାଇଛ? କଣ ଖାଇଛ ନା ସନ୍ଧ୍ୟାବେଳେ ବିସ୍କୁଟ ଫିସ୍କୁଟ କଣ ଖାଇଥିବ।
ହଁ ଏଇ ବୋଉନା ଯାଇଛି ପଦ୍ମ ଛକ ଯାଇଛି। ଆଣିିବ ବାରା ମଜା। ବର ମଝା ଆଉ ଗୁପଚୁପ୍ ଚୁ କଣ ଆଣିବ ହେଇ କଣ ତ ନାହିଁ ଆଣିବାକୁ ଯାଇଛି
ଓହୋ ଯାଇଛନ୍ତି ଆଉ ତମର ଭଲ ଛକ ଉପର ରହିଲ। ଯାହା ଇଚ୍ଛା ହେଲା ଖାଇବାର ଆମର ତ ଏଠି ଯାହା ଇଚ୍ଛା ହବ ଘରେ ନିଜେ
ମ ବା ସମଜ ହଲେନ୍ତି ଆଣନ୍ତି
ହଁ।
ଯାହେନେ ଚାଟ୍ ହଉ ଚାଉମିନ୍ ହଉ ଯାହେନେ ଆଣିବେ।
ହେଇଠି ଅ ଛ ଛକ ଉପରେ ଖାଇଲ, ଆମର ଏଠି କିଏ ଯାଉଚି ଛକକୁ ଆମର ବି ଇଏ ଥିନେ ଆଣନ୍ତି ଇଏ ଡେଲି ନୁହଁ। ମାନେ ଚାରି ଦିନରେ ଥରେ ଆଠ ଦିନ ଥରେ ନହେଲେ ମୁଁ ବି ଚାଟେ ସବୁ ଘରେ ବନ୍
ନହେଲେ ମୁଁ ବି ଫେରିକି ପଳେଇ ଆସେଇ। ଗାଡି ନେଇକି ଇଚ୍ଛା ହୁଏ
ଏଠି ଗାଁ ଗହଳି ଜାଗା ଏଠି କିଛି ତ ନାହିଁ କଣ ମିଳିବ ଯାହା କରିବୁ ନିଜେ ଘରେ କରିକି ଖାଇବୁ, ନହେଲେ ଇଏ ଥିଲେ ଛକୁକୁ ଯାଆନ୍ତି ଆଣି ଆସନ୍ତି।
ହୁଁ।
ଇଏ ଥିଲେ ପୁଅ ଟା କୁହେ ବାପା ଏଟା ଆଣିବ ସେଟା ଆଣିବ ଆଣି ଆସନ୍ତି। ଘର କରିକି ଖାଅ? ନହେଲେ ସେମିତି ନାହିଁ ମାନେ କିଛି ଆଣିକି ସନ୍ଧ୍ୟାବଳେ କିଛି ତୁ ଆଣିକି ଖାଇପାରିବୁନି, ନିଜେ କରି
ମୁଢି ଫୁଡି ଯାହ ଖାଇବ।
ନାଁ ମୁଁଡି ବି ସେମିତି ମୁଁ ଖାଏନି, ଏଇ ଯୋଉ ବନେଇକି ଖାଏ ସେଇ ଯାହା ଉଁ ମାନେ ବନେଇକି ଖାଏ। ଚାଟେ ହଉ ପୁଅ ପାଇଁ ଗୁପଚୁପ୍ ହଉ ନହେନେ ଯାହାହଲେ ବି ମୁଁ ବ ବହୁତ୍ ଟାଇମ୍ ବନାଏ।
ହୁଁ ଏ ଘରେ ସେଗୁରା ବନେଇକି ଖାଏ।
ପ୍ୟାକେଟ୍ ରଖିଚ ନା?
ହଁ ପକେଟେ ଅଛି, ନିଜେ ବି ଥରେ ଘରେ ବନେଇଥିଲି ଅଟା ଅ ଟା ଆଉ ସୁଜିରେ ଥରେ ଘରେ ବନେଇଥିଲି ଗୁପଚୁପୁ, ଭଲ ହେଇଥିଲା। ହଁ ବଢିଆ ହେଲା, ବଢିଆ ହେଲା ଯେ କିନ୍ତୁ ମାନେ ମୁଁ ଏକୁଟିଆ, ମତେ ଟିକେ କଷ୍ଟ ଲାଗିଲା।
କଣ-କଣ ପକେଇଥିଲ କୁହନି, ମୋର ମୁଁ ଥରେ କରିଥିଲି ଯେ ମୋର ବାଗ ହେଲାନି।
ନା-ନା ତମେ ଧର ନା-ନା ହବନି ନରମ, ତମେ ଧର ଅଟା ପକେଇଲ ଗୋଟେ ମାନେ ଯୋଉ ଦୁଇ କପ ସେଥିରେ ଗୋଟେ କପ ସୁଜି ଦବ। ଆଉ ଟିକେ ଲୁଣ ଟିକ୍ ଟିକେ ଲୁଣ ଦବ, ଆଉ ଟିକେ ସୋଢା ଦବ ଟିକେ ସୋଢା ଦବ ଖାଇବା ସୋଢା ଟିକେ ଦବ, ତା କୁ ଚକୁଟି ଦବ ଚକୁଟିକି ଏ ମାନେ ପୁରା ଦୁଇ ଘଣ୍ଟା ଛାଡି ଦବ।
ଅଟା ସୁଜିରେ କରିଥିଲ, ମଇଦା ପକେଇ ନଥିଲ?
ନା ମଇଦା ନୁହେଁ, ଖାଲି ଅଟା ସୁଜି।
ଓହୋ।
ତାକୁ ଘୋଡେଇ ଦେଇକି ତମେ ମାନେ ଦି ଘଣ୍ଟା ତାକୁ ଘୋଡେଇ ଦବ। ଘୋଡେ଼ଇ ଦେଇ ସାରିଲା ପରେ, ତାପରେ ତମେ ଧର ସନ୍ଧ୍ୟା ଛଅଟାଳୁକୁ ତାକୁ ଚକଟି ଦେଇକି ରଖିଦବ ରାତି ଆଟା ବେଳୁକୁ କରିବ, ଦେ ଦେଖିବ ସି ବହୁତ୍ ଭଲ ହବ, କିନ୍ତୁ ଏକୁଟିଆ ମୁଁ ଦଳିକି ନିଜେ କଲା ବେଳୁକୁ ମାନେ ବହୁତ୍ ଟାଇମ୍ ଲାଗିବ ହଁ। ତ ବହୁତ୍ ସମୟ ଲାଗିବ, ଏକୁଟିଆ ଚକଟିକି ପୁଣି କଲାବେଳକୁ ବହୁତ୍ ସମୟ ଲାଗିବ। ତାର ପୁଣି ପୁରା ଛୋଟ-ଛୋଟ ମାନେ ପୁରା ମାନେ ପୁରି, ପୁରିର ମାନେ ପୁରୀର ଦି ଗୁଣ, ମାନେ ପୁରା ଡ କରିକି ତାକୁ ଛୋଟ ଛୋଟ ପୁରା କରିକି ତାକୁ କରିବ।
ଛୋଟ ସାଇଜ ର।
ପୁଣି ଯେ ତୁମେ ଗଟେ ରଖିଥିବ ବୋତଲ ଠିପି, ସେ ଠିପି ରେ ଟିକେ ବଡ ଠିପି। ତାକୁ ଇଏ କରିକି ସବୁ ଯେମିତି ଗୋଟେ ଆକାରର ହେବ ତାକୁ ଛାଙ୍କିବ ଆଉ
ହୁଁ ହୁଁ!
ବେଶୀ କରିବନି ତମେ ଜାଣିନ ଯେତେବେଳେ କରିବ ଆଗେ ପୁରା ଅଳ୍ପ ଟିକେ କରିବ ମାନେ ଯେମିତି ତମ ହ ସମସ୍ତେ ମାନେ ପାଞ୍ଚ ଛଅ ଟା ନାଖା ଖାଇ ପାରିବେ କି ମାନେ ଦଶଟା ନାଖା ଖାଇପାରିବେ ବେଶ ସି କ ବେଶୀ ସମୟ ଲାଗିବ, ତ ଯଦି ହବ ନହବ ତମେ କଣ କରିଛ କି ଆଗରୁ? ଠିକ ହେଇନି ଥରେଦି ଥର କରିବ ଦେଖିବ ପୁରା ବହୁତ ଟେ ମାନେ ବହୁତ ସୁନ୍ଦର ବି ଲାଗିବ ତମକୁ ଖାଇବାକୁ ନିଜେ ବନେଇଥିବ ନା ମାନେ ଠିକ ମାନେ
ଲାଗି ହବ ତି ଦିନି ସେଟା କଣ ଲାଗି ହଵ
ତମେ ଟିକେ ଅନୁମାନ କରିଥିବ ନାଇଁ ଲାଗିବ ଭଲ ଲାଗିବ ତମେ ସେମିତି କଲେ ହିଁ ବି ଭଲ ଲାଗିବ। କାହିଁକି ଭଲ ଲାଗିବନି ବଜାରରେ ଯୋଉଟା କରଛନ୍ତି ସେଟା କଣ ମାନେ ଭଲ କରୁଛନ୍ତି ଯାହେନେ କତୁର ମତରା କରୁଛନ୍ତି ତମେ ସିନା ଦେଖୁନ ଆମେ ଦେଖୁ। ନାହାନ୍ତି ଦେଖିନି କଣ ଶେଗୁରା ଖାଇବାକୁ ଏଇ ଯୋଉ ଖରା ଦିନ। ସେମାନେ ନଈଁକି ଚକୁଥ ଯୋଉ ଝାଳ ଫାଳ ବଥିବ ସବୁ ସେଇଠି।
ଆଁ ଦେଖିନି କରିଥିଲେ
ନେଇ ବାହାରୁ ଗୁପଚୁପ ଖାଏ ସେମିତି କଚିତ ମାନେ କାଁ ଭାମୁ ବାହାରୁ
ତୁ ବୁ ପରେ ଯଉ। ବେଲିକି ପକେଇଥିବେ ସେଇଟା ଖାଲି ଚଢୁଥିବେ କୁଦୁଥିବେ।
ହଁ ସେଇଟା ସିନା ଦେଖଉଛି ଯୋଉ।
ଦେଖୁ ନୁହ ଆଉ ଘରେ ଯା କରିଥିଲେ। ସେ ଯ ସମ୍ପୁ ଦାରା ଯ ଗୁପଚୁପ୍ ବାଲା ନଥିଲେ ନା। ହଁ ସେ ପ ସେ ଯୋଉ ପିଲାର ସବୁ ଖାଲି ସେ ଯୋଉ। ଯୁଡାରେ ମାନେ ପକେଇବେ ଯୋଉ ଗୁପଚୁପୁର ବେଲିକି ପକନ୍ତି। ସେଟା ଖାଲି କୁଦେଇ କୁଦେଇ ମୁଦେଇ ପକଉଥିବେ।
ହଁ।
ହଁ। ଆମେ ସେଠି ରଖୁଛନ୍ତି ସେଟା ପୁଣି ପୋତେଇ ପକାଉଛନ୍ତି।
ସେଟା ଖାଆନ୍ତିନି ଆଉ କଣ ଯିଏ କଣ ଆମେ ସିନା କଣ ଜାଣିଛନ୍ତି କି। ଆମେ ତାଙ୍କୁ ଖାଇଦେଲେ ମୁଁ ସେଇଥିପାଇଁ ମୁଁ। ଜମା ହି ବାହାରୁ ଗୁପଚୁପୁ ଖାଏନି ମୋର ଘରେ
କମ୍ବୁଜ ଯେତେବେଳେ କରନି ସିଏ ଏତେ ମାନେ ହେଇ କରନି କେତେ ଟଙ୍କ ନୁହଁ। ସେ ପିଲାବେଳେ ଯେତେବେଳେ କଣ ଯ। ଥିଲା ସେ ଖାଲି ସେଇଟା ଚଢି ଯାଉଥିବେ ନା ସ୍ତ୍ରୀ ଧୁଅନ୍ତି କିନ୍ତୁ।
କଣ ଧୁଅନ୍ତି?
କ ଯା ମାନେ ଚଢା ଚଢ଼ି କରନ୍ତିନି।
ହଁ।
ସେ କ ପଢିକି କୁହ କରିଥିବେ ନା। ଆଉ ଧୋଇକି ଲାଭ କଣ ତ ସାତ ଆଠ ଦିନରେ ସାତ ଆଠ ଦିନରେ ଥରେ ଧୋଇନ୍ତି।
ଚଢ଼ି ତ ଦେଇସରିଥିବ ଲୋକଙ୍କ ପେଟରୁ ପେଟକୁ ତ ଯିବାଣୁ ପଶି ଯାଇଥିବ ତମେ ଆଉ ଧୋଇଲେ କଣ ଲାଭ।
ଜ ଲାଗ କଣ।
ଏରା଼ ବାହାର ଜିନିଷ ତମେ ଖାଇବ ସବୁ ଏମିତି କୋତରା ନି ନିଜେ ଯେମତି ବନେଇକି ଖାଇବ ସେମିତି ତମକୁ ମାନେ ସେ ମାନେ ନିଜେ ବନେଇ ଖାଇବ ତମକୁ ସେତିକି ସ୍ଵାଦ ନ ଲାଗିପାରେ କିନ୍ତୁ ସେଇଟା ତମ ଦେହ ପାଇଁ ହିଁ ଭଲ। କାଇହିଁ ଭଲସେ ବନେଇନେ ସବୁ ଭଲ ଲାଗେ।
ସେନୁ।
ହୁଁ।
ତା ନା କଣ ସେଟା କଣ ଆଳୁ ଆଉ। ଯୋଉ ମଟର ମଟରନା ସେଥିରେ କଣଗୋଟେ ଚକଟ ଚକଟି ନା କଣ ଗୋଟେ ଅଛି। ହଁ ପା ପାଠ ଦବା ଯାଇଥିବା ନାମ ଦେଇବା। ମାମା ସଦେଇ ବାହାଘରକୁ ଯାଇଥିଲି ଜା।
ମାମା ଦେଇ କିଏ।
ନା କନ୍ୟା ଡାକାରା ଡାକିନଥିବ ମୋ ମାମା ଦେଇଛି।
ହଁ ହଁ ହଁ ହଁ ହଁ ହଁ ଆଉ ଯୋଉ ହଁ ଏଠିକା ମାନେ ହଁ ମୁଁ ଏ ସେଟା ନୁହେଁ। ଏମାନେ ତିନି ତର ପିଇସିଘର ତାଙ୍କର ଥିଲା ତ ସେଇ ଯୋଉ ଇଏ। ସବୁ ଆମେ ଜାଣିଛୁ।
ବୟସ୍ ତାଇକ ମର।
ହଁ ତମେ ଆସିଥିଲ ଯୋଉ ତାଙ୍କ ସହିତ କନ୍ୟାଡ଼ା ଡାକରା ତମେ ଆସିଥିଲ ହଁ ଛି ହଁ।
ସେ ତାଙ୍କର ଯାହା ବାହାଘର ପାହାଘର ହେଲେ ଡ଼ାକନ୍ତି।
ତମକୁ ଡ଼ାକନ୍ତି ହଁ।
ମୋ ମାମୁଁଘର ଯେମିତି ତାଙ୍କର ସେମିତି।
କରିକି ସେମିତି କରନ୍ତି ହଁ। ଆଉ ଝିଅ ମୁଁ ଅଟାଟା ଚକ୍‌ଟୁଚି ଆଁ।
ହ